ହ୍ୟାଲୋ!
ହ୍ୟାଲୋ!
ହ୍ୟା-ହ୍ୟାଲୋ!
ହଁ ହାଲୋ।
ହଁ ଶେଷରେ ଫୋନ୍ ଉଠେଇଲ? ମୁଁ ତିନିଥର ଟ୍ରାଏ କଲିଣି ତମର ତ ପତ୍ତା ହିଁ ନାହିଁ।
ସରି ରେ ଫୋନ୍ ଟା ରୁମ୍ ରେ ଚାର୍ଜ ରେ ପଡିଥିଲା। ଆଉ ତୁ ତ ଜାଣିଚୁ ରଜ ତିନ୍ ଦିନ୍ ଗାଁରେ ଫୋନ୍ ଧରି ବସିବାକୁ ସମୟ କଉଠି ନାହିଁ। ସମୟ କଉଠି ତୁ କହ କେମିତି ଅଛୁ ରଜ ସଂକ୍ରାନ୍ତି ର ବହୁତ୍ ବହୁତ୍ ଶୁଭେଚ୍ଛା।
ତତେ ମଧ୍ୟ ରଜ ର ଅନେକ ଶୁଭେଚ୍ଛା। ମୁଁ ଠିକ୍ ଅଛି ବାସ୍ ଏଇ ବନ୍ଦ୍ କୋଠରୀ ର ଅଫିସ୍ କାମ କରୁଚି। ତୋ ଫୋନ୍ ର ତ ବ୍ୟାକଗ୍ରାଉଣ୍ଡ ର ସୁନ୍ଦର ଗୀତ ଶୁବୁଚି। ସେଥିପାଇଁ ତତେ ଫୋନ୍ କଲି ଜାଣିବାକୁ କି ଏ ବର୍ଷ ତୋର ରଜ ପର୍ବ କେମିତି କଟିଲା?
ଏଥିରୁ ରଜ ଯାହା କଟିଚି- କଟିଚି ନା। ମୁଁ ତୋତେ ଶବ୍ଦରେ କହିପାରିବିନି ପ୍ରଥମ ଦିନ ହଠାତ୍ ପହିଲି ରଜ ସକାଳୁ କଥା ଶୁଣ୍ ସକାଳୁ ଚାରିଟାରୁ ମା ମତେ ଉଠେଇ ଦେଲା ରଜରେ ତ ଭୂଇଁ ରେ ଖାଲି ପାଦ ଦେବା ମନା ସେଥିପାଇଁ ଆ ଗୁରୁ ସବୁ ପ୍ରସ୍ତୁତି ସରିଥିଲା।
ହଁ ସେଇଟା ତ ସବୁଠୁ ବଡ ଟ୍ୟାକ୍ସ୍। କାହିଁକି ନା ତୁ ସକାଳୁ ଚାରିଟାରୁ ଉଠିଲୁ ବିଶ୍ଵାସ୍ ହଉନି।
ଆରେ ହଁ ସେଦିନ ଆଳସ୍ୟ କୁଆଡେ ପଳାଏ ଜାଣି ହୁଏନି। ସକାଳୁ-ସକାଳୁ ଗାଧେଇ ସାରି ନୂଆ ଶାଢୀ ପିନ୍ଧିଥିଲି। ତାପରେ ପାଦର ଅଳତା କପାଳରେ ଚନ୍ଦନର ସେଇ ଛୋଟ ଟିପା ସହ ଛୋଟ ଟିପା ସତ କହିବି ଆକାଶ ଆଇନା ସାମ୍ନାରେ ଯେତେବେଳେ ଏ- ନିଜକୁ ଦେଖିଲି ଲାଗିଲା ସତେ ଯେମିତି ଓଡିଶାର ସେ ପୁରୁଣା ସ୍ମୃତି କି ଫେରିଆସିଚି। ଆମ-ଆ-ଆମ ଅଗଣାରେ ଏଡେ ବଡ ଝୋଟି ପଡିଥିଲା ଯେ କହନି। ସବୁ ସାଙ୍ଗ ମାନେ ଆସି ଘରେ ପହଞ୍ଚିଗଲେ।
ବାଃ ଶୁଣିକି ହିଁ ଲାଗୁଚି କେତେ ଜୀବନ୍ତ ପରିବେଶ ଥିବ। ଆମେ ସହରରେ କଣ କରୁଚୁ ସେଇ ଟି ସାର୍ଟ ଆଉ ଜିନ୍ସ ପିନ୍ଧି ଲାପଟପ୍ ଆଗରେ ବସିବା କଥା ଆଉ। ନା ଅଳତା ଅଛି, ନା ସେ ଚନ୍ଦନର ବାସ୍ନା। ଆଚ୍ଛା ଲିପି ସେ ସବୁ ତ ଠିକ୍ ଅଛି ହେଲେ ଦୋଳି ଖେଳ କେମିତି ହେଲା ତୁ ଦୋଳି ଖେଳିଲୁ କି ନାହିଁ?
ଦୋଳି ଖେଳିବିନି। ଆ- ଗାଁ ରେ ସେଇ ବଡ ଆମ୍ବ ଗଛ ମୂଳେ ଏଥର ସବୁଠୁ ବଡ ଦୋଳି ହେଇ ଦଉଡି ଦୋଳି ବନ୍ଧା ହୋଇଥିଲା ଜାଣିଚୁ କି ନାଇଁ? ସବୁ ଝିଅ ମାନଙ୍କର ଲମ୍ବା ଲାଇନ୍ ସେଥିରେ ଲାଗିଥିଲା ଯେତେବେଳେ ମୋ ପାଳି ଆସିଲା ମୁଁ ସେମିତି ଜୋର୍ ରେ ପେଡ଼ି ମାନେ ପିଟିଲି ମତେ ଲାଗିଲା ମୁଁ ଆକାଶକୁ ଛୁଇଁଦେବି ବୋଧେ। ଆଉ ସେ ସମୟରେ ପଛରୁ ସାଙ୍ଗମାନେ ଗାଉଥିଲେ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଚି ରଜ ଆଲ ସଜ ବାଜ ହୋଇ ସତରେ ଏଇ ଆକାଶର ସେ ଦୋଳି ଉପରେ ବସି ମନରେ ସବୁ ଚିନ୍ତା ଗାୟବ ହୋଇଗଲା।
ହାଁ -ହାଁ ଆରେ ବା। ତୁ ତ ପୁରା କବିତା ଶୈଳୀରେ କହୁଚୁ- ଆମ ଗାଁ ପୁଅ ମାନେ କଣ କରୁଥିଲେ? ସେମାନଙ୍କର ବାଗୁଡି ଆଉ ତାସ୍ ଖେଳ ଜମି ଥିଲା କି ନାଇଁ?
ହଁ ପୁଅ ମାନଙ୍କର ତ ଅଲଗା ରାଜ୍। ଗଛର ଆର ପଟେ ପୁରା ଗାଁ ର ପୁଅ ମାନେ ଏକାଠି ହୋଇ କବାଡି ଆଉ ବାଗୁଡି ଖେଳୁଥିଲେ। କାହାର ପ୍ୟାଣ୍ଟ ଚିରୁଚି ତ କିଏ କାଦୁଅରେ ଲୁଟୁଚି। ସେତିକି ଖାତିର୍ ନାହିଁ ବୁଢା- ବୁଢା -ବୁଢା ମଉସା ମାନେ ବି ଗଛ ମୂଳରେ ବସି ପୁରା ପିଲାଙ୍କ ଭଳି ପାଟି କରି ତାସ୍ ଖେଳୁଥିଲେ ପୁରା ଗାଁ ଟା ଯେମିତି ଏ ଖାଇକି ।
ଆଚ୍ଛା। ଏବେ ସବୁଠୁ ଜରୁରୀ କଥାକୁୁ ଆସ। ମୋର ସବୁଠୁ ପ୍ରିୟ ଜିନିଷ ପୋଡ ପିଠା। ଏଥର ଘରେ କଣ କଣ ପିଠା ହେଇଥିଲା? ଶୁଣିକି ହିଁ ପେଟ ଭରିଦେବି।
ହଁ ହଁ, ଜାଣିଥିଲି ତୁ ଏଇ ପ୍ରଶ୍ନ ନିଶ୍ଚିତ ପଚାରିବୁ। ଏଥର ମା ଆଉ ଖୁଡି ମିଶି ଚୁଲିରେ ଯୋଉ ପୋଡପିଠା ତିଆରି କରିଥିଲେ ନା ସେଥିରେ କାଜୁ, କିସମିସ୍, ନଡିଆ ଆଉ ଗୁଆ ଘିଅର ପୁରା ଭରପୁର ପ୍ରୟୋଗ ହୋଇଥିଲା। କଦଳୀ ପତ୍ର ପୋଡାର ଯୋଉ ବାସ୍ନା ଆସୁଥିଲା ଆହା ମୁଁ ତ ପ୍ର ପ୍ରଥମ ଦିନ ହିଁ ତିନି ଚାରି ପିସ୍ ଉଡେଇଦେଲି। ତା ସହିତ ମଣ୍ଡା ଆଉ କାକରା ପିଠା ବି ବହୁତ ହେଇଥିଲା।
ଓ ପ୍ଲିଜ୍ ଲିପି ଆଉ କହି ମୋ ଜିଭରୁ ପାଣି ବାହାର କରନି। ଏଠି ସହରରେ ସେଇ ବେକରୀର କେକ୍ ଆଉ ମିଠା ଦୋକାନର ପେଡା ଖାଇବାକୁ ପଡୁଚି। ନା ସେ ଚୁଲି ପୋଡପିଠାର ସ୍ଵାଦ କଣ ଏଠି ମିଳିବ।
ଆରେ ସେତିକି ନୁହେଁ, ସବୁଠୁ ମେନ୍ ଆକର୍ଷଣ ତ ବାକି ଅଛି ରଜ ପାନ। ସେଇ ଗୁଆ, ମିଠା ମସଲା ଗୁଲକନ୍ଦ ଆଉ ଚେ ଚେରି ପଡିଥିବା ସ୍ପେଶାଲ ପାନ ଆମ ଗାଁ ଦୋକାନୀ ଜେନା ଭାଇ ଯେମିତି ପାନ ବନାନ୍ତି ଯେ ପାଟିରେ ଦେଲେ ପୁରା ତରଳି ଯିବ। ମୁଁ ତ ହାତରେ ଚାରିଟା ପାନ ଧରି ସାରା ଗାଁ ବୁଲିଥିଲି।
ହଁ। ସତରେ ଲିପି ତୋ କଥା ଶୁଣି ମୋର ଆମ ପିଲାଦିନ କଥା ମନେ ପଡିଗଲା। ଯେତେବେଳେ ମୁଁ ଗାଁ ରେ ରହୁଥିଲି, ଆମେ କେମିତି ରଜରେ ମସ୍ତି କରୁଥିଲେ। ଏ ସହରରେ ବେଶ୍ ସ୍ତ ଜୀବନ ଆମକୁ ଆମ ନିଜ ପର୍ବପର୍ବାଣୀ ଠାରୁ କେତେ ଦୂରେଇ ଦେଇଚି ନା।
ହଁ ରେ ଆକାଶ ମୁଁ ବୁଝିପାରୁଚି। ଏଥର ଦୋଳି ଖେଳିବା ବେଳେ ମୁଁ । ବାଇଆ ମୁଁ ତତେ ଖୁବ ମିସ୍ କରୁଥିଲି। ସମସ୍ତେ ଥିଲେ ବସ୍ ତୁ ନଥିଲୁ। ପର୍ବର ପ୍ରକୃତ ଆନନ୍ଦ ତ ନିଜ ଲୋକମାନଙ୍କ ସହ ହିଁ ଆସେ।
କିଛି କଥା ନାହିଁ ମୁଁ ନିଜ ସହ ଗୋଟେ ପ୍ରତିଶ୍ରୁତି କରିଚି। ଆସନ୍ତା ବର୍ଷ ରଜରେ ଅଫିସ ଥାଉ କି କାମ ଥାଉ, ମୁଁ ସବୁ ଛାଡି ଗାଁକୁ ପଳେଇବି। ପୁଣି ସମସ୍ତେ ଏକାଠି ହବା। ସେଇ ପୋଡ ପିଠା ଖାଇବା ଆଉ ଦୋଳି ହିଁ ଖେଳିବା।
ହ ୱା ଏଇଟା ହଉଚି ସବୁଠୁ ବେଷ୍ଟ କଥା। ମୁଁ ଆସନ୍ତା ବର୍ଷ ପାଇଁ ଏବେଠୁ ଅପେକ୍ଷା କଲି। ଆଚ୍ଛାଶୁଣୁ ମା ଡାକୁଚି ପିଠା ବଣ୍ଟା ହବ। ମୁଁ ଫୋନ ରଖୁଚି। ତୁ ନିଜର ଖିଆପିଆ ଠିକ୍ ଠିକ୍ ରେ ରଖିବୁ।
ହଁ ଲିପି ଯାଓ ଯେ କିନ୍ତୁ ନାଇ ରୁହ ଆଉ ଟିକେ କଥା ହେଇଯିବା।
ଆଚ୍ଛା କହ ଠିକ୍ ଅଛି କହ। ଆରେ ଆକ୍ ପୁଣି ବି
ହାଲୋ।
ହୁଁ।
କାମ ତ ସରିନି କାମ ତ ସରିନି ହେଲେ ତୋ ସହ କଥା ହେଲା ପରେ ମୋ ଭୋକ ବଢିଗଲା। ମୁଁ ଭାବିଲି ମୋର ଏଇ ସ୍ପେଶାଲ ସହରିଆ ପୋଡ ପିଠା ତତେ ଟିକେ ଦେଖେଇବାକୁ।
ଆରେ ବାପ୍ ରେ ବ୍ରେଡଜାମ୍ କୁ ରଜ ପିଠା କହୁଚୁ। ରହ ରହ ତୋତେ ଗୋଟେ ଜିନିଷ ଦେଖାଉଚି। ସାମ୍ନାରେ ମା ବସିଛନ୍ତି ଦେଖେ। ସାମ୍ନାରେ ମା ବସିଛନ୍ତି। ଗରମ ଗରମ ଘିଅ ପୋଡ ପିଠା କାଟୁଛନ୍ତି। ଏବଂ ଆ ଉ ତତେ ଖାଇବାକୁ ଡାକୁଚନ୍ତି।
ହଉ ପ୍ରାଣାମ ମା। ଆସନ୍ତା ବର୍ଷ ନିଶ୍ଚୟ ଆସିବି। ଆପଣ ସମସ୍ତେ ଭଲ ରଜସ କାଟନ୍ତୁ।
ଦେଖିଲୁ ତ ଗାଁରେ ସମସ୍ତେ କେତେ କେ ତତେ କେତେ ମିସ୍ କରୁଛନ୍ତି ଚାଲ ଏବେ ମୁଁ ସତରେ ରଖୁଛି। ତ ଦେହପାର ଯତ୍ନ ନବୁ।
ଏତେ ଜଲଦି ହ୍ୟାଲୋ।
ହଁ କହ।
ହଁ।
ତୋ ସହିତ କଥା ହେଇକି ମନ ଟା କେମିତି କେ ଜାଣି ଆନ୍ଦୋଳିତ ହେଇଗଲା। ସତରେ ପର୍ବର ଆନନ୍ଦ ତେବେ ହିଁ ପୂର୍ଣ୍ଣ ହୁଏ ଯେତେବେଳେ ସବୁ ପ୍ରିୟ ଜନ ଏକାଠି ଥାନ୍ତି ସନ୍ଧ୍ୟା ହେବା ମାତ୍ରେ ଗାଁ ର ମାହଲ ଆହୁରି ମହକି ଉଠିଲା ସବୁ ସାଙ୍ଗ ସାଙ୍ଗ ମାନେ ମିଶି ଆମେ ଅଗଣାରେ ବସିଲୁ ଗୀତ ଗପ ଆଉ ପିଲାଦିନର ସେ ମିଠା ସ୍ମୃତିର ଆଶାର ଜମିରା।
ଆରେ ଲିପି ଆକାଶ କଣ କହୁଥିଲା ଏ ବର୍ଷ ବି ସେ ସହରରେ ବନ୍ଦ ହେ ରହିଗଲା ନା।
ହଁ ଲୋ ଅଫିସ କାମ ଯୋଗୁଁ ଆସିପାରିଲାନି। ହେଲେ ସେ କଥା ଦେଇଛି ଆସନ୍ତା ବର୍ଷ ସେ ସବୁ କାମ ଛାଡି ଗାଁକୁୁ ପଳେଇ ଆସିବ ଗାଁ ରେ ଆମ ସହିତ ଦୋଳି ଖେଳିବ ଆଉ ମା ଆଉ ମାଆଙ୍କ ହାତର ପୋଡପିଠା ଖାଇବ।
ବା ତାହେଲେ ଆସନ୍ତା ବର୍ଷ ରଜ ଆହୁରି ଜମିବ ଆଉ। ଚାଲ ଏଇ ଖୁସିରେ ଆଉ ଗୋଟେ ରଜ ଗୀତ ହେଇଯାଉ। ସହର ଯେତେ ଚକମକ ହେଲେ ବି ଗାଁ ର ସେଇ ମାଟିର ବାସ୍ନା ଆଉ ରଜ ପର୍ବର ପାରମ୍ପରିକ ଆନନ୍ଦ ଆଗରେ ସବୁ କିିଛି ଫି କା ଏଇ ତିନି ଦିନର ପର୍ବ କେବଳ ଏକ ଉତ୍ସବ ନୁହେଁ ଏହା ଆମ ଓଡିଶା ଅସ୍ମିତାର ଏକ ବଡ଼ ପରିଚୟ। ନା କଣ କହୁଛ?
ବହୁତ ଭଲ ରଜ ହଉଛି ଆମ ଓଡିଶାର ବଡ ପର୍ବ। ଯାହାକି ତିନି ଦିନ ପରି ପାଳନ କରିଯାଏ ସେ ତିନି ଦିନ ଧରି ଆଉ ଏଟା ଖାସ୍ କରିକି ଝିଅ ମାନଙ୍କର ପର୍ବ ହେଇଥାଏ ଠିକ କହିଲା ନାଇଁ?
ବାସ୍ ସେ ରଜ ତ ଝିଅ ମାନଙ୍କର ହିଁ ପର୍ବ ରଜ ସରିଗଲା ରଜ ପରେ ପରେ ଆମର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆସିଯିବ ଏବେ ଏବେ ତ ଦେବସ୍ନାନ ପୂର୍ଣ୍ଣିମା ବି ସରିଛି। ତ ଆଉ ପନ୍ଦର ଦିନି ପରେ ରଥଯାତ୍ରା ବି ଆସିଯିବ ରଥଯାତ୍ରାରେ ଆସିବ ନା ନାଇଁ ରଥ ଟାଣିବାକୁ।
ହଁ ରଥ ଟାଣି ଦେଖିବା କଣ ହଉଛି?
ହଁ ଆସ ରଥଯାତ୍ରା କୁ ଆସ ରଥ ଟାଣ ନହେଲେ ବାହୁଡା କୁ ଆସ। ସୁନାବେଶ ବି ଦେଖିବ। ହ୍ୟାଲୋ।
ହୁଁ କଣ ଖାଇବା ହେଇଛି ବହୁତ ରଜ ବିଷୟରେ ତ ବହୁତ କଥା ହେଇ ଗଲେ ଏବେ ନିଜ ବିଷୟରେ କିଛି କୁହ।
ହଁ ବହୁତ ତ ରଜ ବିଷୟରେ କଥା ହେଇଗଲେ ଏବେ ଖାଇବା ଉପରେ କିଛି କଥା ହବା। କଣ ଖାଇବା ତମର କଣ ହେଇଥିଲା ଆଜି?
ଆମର ଆଜି କାକରା ପିଠା ହେଇଥିଲା।
ବାହା କାକରା ପିଠା। ଆମର ମୋ ଆମର ହେଇଥିଲା ଆମର ମଣ୍ଡା ପିଠା। ଆଉ ପୋଡ ପିଠା ତ ହେଇନି ବାକି ପ୍ଲାନିଂ ଥିଲା ବଟ ହେଇପାରିଲାନି।
କାକରା ପିଠା ଭଲ ଲାଗେ କି?
କାକରା ପଠା ବହୁତ ଭଲ ଲାଗେ ମୋର ବହୁତ ପସନ୍ଦ।
ପୁର ଦିଆ ନା ନା ଛେନା ପୁର ଦିଆ ନଡିଆ ପୁର ଦିଆ ନା ଛେନା ପୁର ଦିଆ ଦିଇଟା ପ୍ରକାର ଥାଏ ନା?
ମତ୍ ହଁ ମତେ ବେଶୀ ଭଲ ଲାଗେ ଛେନା ପୁର ଦିଆ ଆଉ ନଡ଼ିଆ ପୁର ଦିଆ ବି ବୋହୁତ ବଢିଆ ଲାଗେ।
ଆଚ୍ଛା ଠିକ୍ ଅଛି ଆଜି ବୋହୁତ ସାରା କଥା ହେଇଗଲେ ପୁଣି କେବେ କଥା ହବା ଆଉ ଗୋଟେ ଟପିକକୁ ନେଇକି।
ଠିକ ଅଛି ଠିକ ଅଛି ଠିକ ଅଛି।